ତା।
କଣ୍ କରୁଚ?
ଆରେ ନାଇଁ ଏବେ ଟିକେ ଖାଇ ପିଇକି ଟିକେ ସେଇ ଛାତ ଉପରକୁ ଆସିଛି ଆଉ, ଆମ ଘରେ ତ ଭଲ ଲାଗୁନି ସବୁବେଳେ ଏଇ ଛାତ ଉପରକୁ ଆସୁ ଆଉ।
ହଁ, ପଢା ପଢି?
ପଢା ପଢି ନା? ମୁଁ ସବୁବେଳେ କହୁଛି ପଢିବି ବୋଲି ହେଲେ ମୋର ସମୟ ହଉନି ଯେ ମୁଁ ପଢୁନି।
ଆଚ୍ଛା।
କାଲିଠାରୁ ସମୟ ବାହାର କରିବାକୁ ପଡିବ ପଢିବାକୁ ପଡିବ। ନ ପଢିଲେ ତ ଆଉ ହବନି କିଛି।
ହୁଁ, ଯାହାହେଲେ ଶିକ୍ଷା ଟା ଆମ ଜୀବନରେ ଦରକାର ନା ଆଉ।
ହଁ ପରା।
ନା
ଆଚ୍ଛା, ତୋମେ ତ କହିଲ ଶିକ୍ଷା ବହୁତ ଦରକାର, କହିଲ ଶିକ୍ଷା କଣ?
ଆରେ ଦେଖ ଏ ଶିକ୍ଷାଟା ଖାଲି ବହି ଭିତରେ ସୀମିତ ନୁହେଁ। ଶିକ୍ଷା ହଉଛି ଗୋଟେ ଜ୍ଞାନ। ଗୋଟେ ଦକ୍ଷତା ଗୋଟେ ନୈତିକତା। କି ଗୋଟେ ଭଲ ଆଚ- ଆଚରଣ କେମିତି ଆମେ ପାଇପାରିବା ତାର ଗୋଟେ ପ୍ରକ୍ରିୟା। ମାନେ ଆମେ କୋଉଥିରୁ ବି ଶିଖିପାରିବା, ବହିରୁ ବି ଶିଖି ପାରିବା, ଆଉ ଗୋଟେ ପିମ୍ପୁଡି ଠାରୁ ବି ଶିଖିପାରିବା। ଗୋଟେ ବାହାର ଲୋକଠୁ ଆମେ କିଛି ଶିଖିପାରିବା। ସମସ୍ତଙ୍କ ଠାରୁ ଆମେ କିଛି ନା କିଛି ଶିଖିପାରିବା ଆମ ଦକ୍ଷତା ବଢେଇବାରେ ହଉ। କି ଆମର ଆଚରଣ ବ୍ୟବହାର ଏ ସବୁ ଆମ ପରିବେଶରୁୁ ଶିଖିବା। ଆମ ଘର ପରିବାରଙ୍କ ଠାରୁ ଶିଖିବା। ଆଉ କିଛି ନୈତିକତା ହେଲା ନୈତିକ ଶକ୍ତି ମାନେ ନୈତିକ ଶକ୍ ତି ମାନେ କାହା ପ୍ରତି କେମିତି ବ୍ୟବହାର ଦେଖେଇବା। ଆମ ମାନବିକତା ଏସବୁ ଆମେ ଶି କ୍ଷାରୁ ଶିଖିପାରିବ, ତୋମେ ଜାଣିଛ ତାର ମହତ୍ୱ କଣ?
ହଁ ଥରେ ଆମ ଶିକ୍ଷକ କହୁଥିଲେ ତାର ମହତ୍ଵ ମୁଁ କହିବି କି ମନେ ପକେଇକି?
ହଁ, ହଁ କୁହ କୁହ ମୁଁ ତ ଶୁଣିବାକୁ ପ୍ରସ୍ତୁତ ଅଛି। ଏଟା ବି ଶିକ୍ଷା, ମୁଁ ତୋମ ଠାରୁ ବି ଶିଖୁଛି।
ହଁ ହଁ ଶିଖ। ଏଇ କଣ କି ଶିକ୍ଷା ମଣିଷର କଣ ସର୍ବାଙ୍ଗୀନ ବିକାଶ କରେ ଏଇଟା ତୋମେ ଜାଣିଚ।
ହଁ।
ଏହା ଜ୍ଞାନ ବୃଦ୍ଧି କରିବା ସହିତ ଆମ ବିଶ୍ବାସ ଓ ବ୍ୟକ୍ତିତଵ୍ର ବି ମଧ୍ୟ ବିକାଶ କରେ, ଆଉ ଶିକ୍ଷିତ ବ୍ୟକ୍ତି ନିଜର କଣ? ପରିବାର ହଉ ସମାଜ ହଉ ଦେଶର ହଉ ଉନ୍ନତିରେ କଣ ଅବଦାନ ରଖିଥାଏ। ଆଉ ଯଦି ତୋମେ ନ ପଡିବ ନା ତୋମେ ଦେଶ ବିଷୟରେ କିଛି ଜାଣିପାରିବ ନା ସମାଜ ବିଷୟରେ କିଛି ଜାଣିପାରିବ। ନା ସମାଜରେ ତୋମର କାମ କଣ ତୋମେ ଏଟା ବି ତୋମେ ଜାଣିପାରିବନି। ଯଦି ଆମେ ଶିଖି ତ ହବା ତେବେ ଯାଇକି ଆମେ ଏଇ ସବୁ କରିପାରିବା।
ହଁ।
ଆଉ ସର୍ବାଙ୍ଗୀନ ବିକାଶ କଣ ଆମ ମ ଆମ ନିଜର ହଉ ଆମ ବୁଦ୍ଧିର ହଉ ଯାହା ବି ହଉ। ଏ ସମସ୍ତଙ୍କର ବିକାଶ ପାଇଁ କଣ ଶିକ୍ଷା ହିଁ ନିହାତି ଆବଶ୍ୟକ।
ନିହାତି ଆବଶ୍ୟକ।
ହୁଁ। ଆଉ ଆଚ୍ଛା ଏଥର ତୋମେ କୁହ ଛାତ୍ର ଜୀବନରେ ଶିକ୍ଷାର ଭୂମିକା କଣ?
ଛାତ୍ର ଜୀବନରେ ଶିକ୍ଷାର ଭୂମିକା ବହୁତ କିଛି ମାନେ ଛାତ୍ର ଜୀବନ ହେଉଛି ଶି କ୍ଷା ଅର୍ଜନରେ ଗୋଟେ ସ- ସର୍ବୋତମ ଅ, ମାନେ ସମୟ ଏମିତି କହିବାକୁ ଗଲେ ତ ପାଠ ପଢା କେବେ ସରେ ନାହିଁ। ବୁଢାବୁଢ଼ୀ ପର୍ଯ୍ୟନ୍ତ ବି ଆମେ ପାଠ ପଢି ପାରିବା। କିନ୍ତୁ ଛାତ୍ର ଜୀବନ ସିଏ ଗୋଟେ ସର୍ବୋତ୍ତମ ସମୟ ସେଇଟାହିଁ ମୂଳଦୁଆ ଯଦି ଆମେ ଏବେ କିଛି ଶିଖ ଶିଖିନଥିବା ଦେଏଁ ତାହେଲେ ଆମେ ବୁଢା ବୁଢୀ ବେଳେ ଯଦି ଅ ଆ ଶିଖିବା ତାହେଲେ ଶିକ୍ଷା ଆମେ କେବେ ଶିଖିବା? ଠିକ ଅଛି ତାହେଲେ ମାନେ ଏଇ ଯୋଉ ଆମେ ଯୋଉ ମ ମାନେ ଏଇ ଛାତ୍ର ଜୀବନ ମାନେ ଏ ଯୋଉ ଶିକ୍ଷାଟା ଅର୍ଜନ କରିଥାନ୍ତି ସେଇଟା ଆମର ଭବିଷ୍ୟତ ପାଇଁ ମୂଳଦୁଆ ହେଇକି ଥାଏ। ହେଲା ଆଉ ଏଇଟା ଆମକୁ ଦାୟିତ୍ୱବାନ କରାଏ ଶୃଙ୍ଖଳିତ କରାଏ ନିଜ ଭବିଷ୍ୟତକୁୁ ଠିକସ୍ ରୂପେ ଗଢିବା ପାଇଁ ଶିଖ ଖାଏ ଅନ୍ୟମାନଙ୍କୁ ପ୍ରତି କେମିତି ଆଚାର ବ୍ୟବହାର କରିବା ସେଗୁଡାବି ଶିଖାଏତ ଛାତ ଛାତ୍ର ଜୀବନରେ ନିହାତି ଦରକାର ଯୋଉଟା ଆମେ ଛୋଟବୋଳୁ ଶିଖି ପାରିଲେନି ସେଟା ଆମେ ବୁଢାବେଳେ ଶିଖିଲେ କିଛି ଲାଭ ନାହିଁ। ତମକୁ ଛୋଟ ବେଳୁହିଁ ସବୁ ଜିନିଷ ଶିଖିବାକୁ ପଡିବ।
ହଁ ଏଇଟାବି ତମେ ଜାଣିଥିବଯେ ଶିକ୍ଷାଟା କଣ ଆମେ ଜନ୍ମରୁ ହିଁ ମୃତ୍ୟୁ ପର୍ଯ୍ୟନ୍ତ ଆମେ କଣ ଶିକ୍ଷାଟା ଏମିତି ନିରବତାରୁ ଚାଲିଥାଏ ଯେ ପର୍ଯ୍ୟନ୍ତ। ଯେବେଠାରୁ ଆମେ ଜନ୍ମ ହେଇଚନ୍ତି ସେବେଠାରୁ। ଆମେ ରାସ୍ତାରେ ଚାଲିଲା ବେଳେ ହଉ ତ ଆମ ଶ୍ରେଣୀ ଗୃହ ହଉ କା କୋଉ ଛୋଟ ଛୁଆଟାରୁ ହଉ କି ପି ଆ ମାନେ ଗୋଟେ ଛୋଟିଆ ଜୀବ ମାନେ ପିମ୍ପୁଡି ଠାରୁବି ଆମେ କିଛିନା କିଛି ଶିଖିବାକୁ ମିଳିଥାଏ। ଯେମିତି ସେମାନେ କଣ ପୁରା ନିରବତାର ସହି ହଁ। ହଁ ଯେମିତି ସେମାନେ ନିରବତାର ସହିତ ତାଙ୍କ ମାନେ ତାଙ୍କ ଘରୁକୁ ଯାଉଥିବେ। ଏ ଖାଇବା ମାନେ ଇଏ କରିବା ପାଇଁ ସେମାନେ ନିରବ ତାର ଗୋଟେ ଲାଇନରେ ଯାଉଥିବେ। ପିମ୍ପୁଡି ମାନେ
ହଁ କାରଣ ଆମେ ସ ମାନେ ସେମାନେ ଯୋଉ କୁହନ୍ତିନି ଗୋଟେ ଅଛିନା ମାନେ ସୁପ୍ତ ସିଂହ ମୁଖେ ନପସେ ହାର ଶ୍ରମେ ପି ପିଲିକା ପୁରାଏ ଭଣ୍ଡାର ତ ତାଙ୍କ ଠାରୁ ଆମେ ଶିଖିଇବାର ଅଛି କି ମାନେ ଶୃଙ୍ଖଳିତ ହେଇକି ସବୁ କାମ କରିବା ସେମାନେ ଯଦି କାମ ନକରିବେ ତାହେଲେ ତାଙ୍କ ଘରେ କଣ ଆସିକି ଚିନି ପହଞ୍ଚିଯିବକି? କେବେ ପହଞ୍ଚିବକି? ଆମକୁ କାମ କରିବାକୁ ପଡିବ କର୍ମ ନେଇକି ଫଳ ଆମେ ଯଦି କାମ ନକରିବା ଫଳର ଆଶା କେମିତି କରିପାରିବା ଆମେ
ଆଚ୍ଛା ତମ ହଁ କୁହ।
ମାନେ ଏଇଯୋଉ ଶିକ୍ଷା ଦବାରେ ସି ଶିକ୍ଷକଙ୍କ ଆମେତ ସବୁଠୁ ଶିଖନ୍ତି ପରିବେଶ ଶିଖନ୍ତି ଜୀବ ଜଗତ ପ୍ରାଣୀ ଉଦ୍ଭିଦ ସମସ୍ତଙ୍କ ଠାରୁ କିଛିନା କିଛି ଶିଖନ୍ତି ବାପା ମା ଘର ପରିବାର କିନ୍ତୁ ଏଇ ଯୋଉ ଶିକ୍ଷକଙ୍କ ଭୂମିକା ହଉଛି ଗୋଟେ ଛାତ୍ର ଜୀବନରେ ଗୋଟେ ଜଣଙ୍କ ଜୀ ବନରେ ବହୁତ ଗୁରୁତ୍ୱପୂର୍ଣ୍ଣ। ଗୁରୁଙ୍କଭୂମିକା ଗୁରୁ ବିନା ବିନା ଆମେ କିଛି ଶିଖି ପାରିବାନି।
ହଁ ଏଇଟାବି ତମେ ଜାଣିଥିବଯେ ବାପ ମା ହଉଛନ୍ତି ଆମର ପ୍ରଥମ ଗୁରୁ।
ହୁଁ।
ଏଟାବି ତମେ ଜାଣିଥିବ।
ହଁ ବାପା ମା ଆମର ପ୍ରଥମ ଗୁରୁ କିନ୍ତୁ ଆମେ ଯୋଉ ବିଦ୍ୟାଳୟ ହେଲାକି ଆମେ ଏଇ ଯୋଉଠି ପଢିଲେ ସେଠି ଯୋଉ ଶି କ୍ଷକ ହେଲେ ସେମାନେ ହେଲେ ଆମ ମାର୍ଗଦର୍ଶକ ମାନେ ଆମ ସମାଜ ମାର୍ଗଦର୍ଶକ ସେମାନେ ଯୋଉ ଭଳିଆ ଆମକୁ ପଢାନ୍ତିନି ଆମ ଯୋଉ ଚରିତ୍ର ଗଠନରେ ଆମେ କେମିତି ଭଲ ପିଲା ହେଇକି ବାହାରିବୁ। ପୁରା ସମସ୍ତେ ଆମକୁ ଭଲ କହିବେ ଭଲ ପ୍ରଶଂସା କରିବେ ସେ ସବୁ କରିବାରେ ନେ ଶିକ୍ଷକଙ୍କର ବହୁତ ଗୁରୁତ୍ୱ ଭୂମିକା ରହିଛି ଆମ ଜୀବନରେ ଆମ ଜୀବନରେ ଯେମିତି ଆମେ ଗୋଟେ ସଫଳ ଜୀବନ ଆମର ହେଇପାରିବ ଆମ ଆମେ କେମିତି ଭବିଷ୍ୟତ ରେ ଉନ୍ନତି କରିବା ସେ ସବୁର ମୂଳଦୁଆ ଆମକୁ ଗୁରୁ ଦେଇଥାନ୍ତି ଶିକ୍ଷ କ୍ଷକ ଦେଇଥାନ୍ତି ଆମକୁ ଶିଖେଇଥାନ୍ତି ବାପା ମାତ ଘରେ ଶିଖେଇବେ କିନ୍ତୁ ବିଦ୍ୟାଳୟରେ ଶି କ୍ଷକ ହେଲେ ସେ ସବୁ ଜିନିଷ ଆମକୁ ଶିଖେଇଥାନ୍ତି।
ହଁ ହଁ ଯାହା କହିଲ।
ତମେ ଜାଣିଛ ହଁ ତମେ କହିଲ ମତେ ଶିକ୍ଷା ଆଉ ଚରିତ୍ର ଗଠନରେ ସମ୍ପର୍କ କଣ? ମୁଁ ତ କହିଲି ଚରିତ୍ର ଗଠନ କହିଲି ଶିକ୍ଷା ସ ହୁଁ।
ଏ ଦୁଇଟା ଜାଙ୍କ ତ କହିବାକୁ ଗଲେ ଭିନ୍ନ କିନ୍ତୁ ଆଙ୍କ ଭିତରେ ସମ୍ପର୍କ ଅଛି ଯେମିତି କିି ଶିକ୍ଷା ମଣିଷର ଚରିତ୍ର ଗଠନରେ କଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଯେମିତି କହିଲେ ଏହା ସତ୍ୟବାଦିତା ସତ ସଚୋଟ ତା ଶୃଙ୍ଖଳା ଦାୟିତ୍ବବୋଧ ଭଳି କଣ ଗୁଣର ବିକାଶ କରେ କଣ ଆମ ଶିକ୍ଷ କ୍ଷା ଆଉ ଚରିତ୍ରବାନ ବ୍ୟକ୍ତି କଣ ସମାଜରେ ସମ୍ମାନ ପାଏ। ଆଉ ଯଦି ଚରିତ୍ର ବିନା ମଣିଷ କଣ ସମାଜରେ ତାର ମୂଲ୍ୟ କିଛି ନୁହେଁ ତମେ ଜାଣିଥିବ। ସେଥିପାଇଁ କଣ ନା ଆମ ରହିଲା ଯେମିତି ନା ଚ ଅ ଶୁବୁଛି ଯେମିତି ଚରିତ୍ରବାନ ବ୍ୟକ୍ତି କଣ ସମାଜରେ ସମ୍ମାନ ପାଏ।
ହୁଁ।
ଆଉ ସବୁ ମଣିଷର କଣ ଗୋଟେ ତାଙ୍କ ଗୁଣ ରହିବା ଦରକାର ତାଙ୍କର ଚରିତ୍ର ଟା ଯେମିତି ସବୁଠାରୁ ଅଧିକ ଥିବ ଆଉ ଚରିତ୍ର ଯଦି କିଛି ନଥିବ ତାହେଲେ ଶିକ୍ଷାର ବି କିଛି ଗୁଣ ନାହିଁ ଶିକ୍ଷାର ବି କିଛି ମୂଲ୍ୟ ନାହିଁ, ହଁ ହଁ।
ଆଉ ଚରିତ୍ର ନଥିଲେ ସବୁ ଅସାର।
ହଁ ସେ ଆମେ ଯଦି ଶି ଶିକ୍ଷା ଗ୍ରହଣ କରିବା ତେବେ କଣ ଆମେ ଆମ ଚରିତ୍ରକୁ କେମିତି ବଞ୍ଚେଇବା କେମିତି ତା ଆମ ଚରିତ୍ରର ସମ୍ମାନ ରଖିବା ସେଇଟା ହଁ ଆମେ ଶିଖିପାରିବା।
ହୁଁ ଆଛା ଜାଣିଛ ମାନେ ଏଇ ଯୋଉ ଶିକ୍ଷା ଗ୍ରହଣରେ ବିଦ୍ୟାଳୟର ବି ବହୁତ ଗୁରୁତ୍ୱ ଭୂମିକା ଅଛି ଯେମିତି ବି ବିଦ୍ୟାଳୟକୁ ଆମେ କୁହନ୍ତି ଜ୍ଞାନର ମନ୍ଦିର କୁହନ୍ତି, ହଁ। ଏଥିରେ ଆମେ କଣ କରନ୍ତି ନା ମାନେ ପାଠପଢା ତ ଯାହା ଶିଖନ୍ତି ଶିଖନ୍ତି ତା ସହିତ ଆମେ ନଈ ତିକତା ଶିଖନ୍ତି। ଶୃଙ୍ଖଳା ଶିକନ୍ତି, ସାମାଜିକ ମୂଲ୍ୟବୋଧ ଗୋଟେ ଅନ୍ଧଟେ ଚାଲି ପାରୁନି ଆମେ ତାକୁ କେମିତି ରାସ୍ତା ପାର କରେଇଦବା, କି ଯୋଉ କଣ କିଏ କଦଳୀ ଚୋପାଟା ହେଲା ପକେଇ ଦେଇଛି ରାସ୍ତାରେ ତାକୁ ଆମେ ଉଠେଇକି ଅଳିଆ ଗଦାରେ ପକେଇଦବା। ଯୋଉଠି ପଡୁଛି କି ଆମର ରାସ୍ତାରେ ଇଟା ଟେ ପଡିଛି ସେଠିକିଏ ଝୁଣ୍ଟିକି ପଡିଯିବ ତାକୁ ଆମେ ଉଠେଇଦବା ଏସବୁ ସାମାଜିକ ମୂଲ୍ୟବୋଧ ଆମକୁ ଥାଏ ପଢାଯାଏ କୋଉଠି ସ୍କୁଲ ରେ ପଢାଯାଏ ଆଉ ମନେ ଅଛି ତମର ପ୍ର ପ୍ରଥମ ଶ୍ରେଣୀରେ ଥିଲା କୋଉଠି କୋଉ କେଉଠି ଭୁଲ କେଉଠି ଠିକ ଆମେ ଜାଣିବାକୁ ମାନେ ଯେ ଜଣେ ଗାଡି ଆଗରେ ଚାଲୁଥିବ ଜଣେ ମାନେ ସାଇଡ ରେ ଚାଲୁଥିବ ଜଣେ ଡାହାଣ ପଟେ ଚାଲୁଥିବ ଜଣେ ବାଁ ପଟେ ଚାଲୁଥିବ। ଏ ସବୁ ଥିଲା। ଆଉ ଆମର ଥିଲା କି ଯେମିତି କି କଁ କରିବା ଠିକ କଁ କରିବା ଠିକ। ତୁମେ ଯେମିତି ଆମ ପଡୋଶୀ ପାଠ ପଢୁଛନ୍ତି ତାଙ୍କ ଛୁଆ ଆମେ ଜୋରେ ମାଇକି ବଯେଇବା। କି ଏଇଟା ତ ଭୁଲ କଥା କି ମାନେ ମାନେ ମଦ ପିକି ରାସ୍ତାରେ ବୁଲିବା ଏଟା ବି ଭୁଲ କଥା ବଡ ମାନଙ୍କୁ କହିବା ଏସବୁ ଜିନିଷ ଆମ ରୁ ଶିଖିଆକୁ ମିଳିଥାଏ।
ବିଦ୍ୟାଳୟରୁ ମାନେ ଆମେ ଶିକ୍ଷାରୁ ହିଁ ଆମେ ଏ ସବୁ ପାଇଥାଉ ଯଉଟା କି ଆମକୁ ବିଦ୍ୟାଳୟରେ ଦିଆଯାଏ।
ହଁ ଆଉ ଶୃଙ୍ଖଳା ବି ଆମେ ଶିଖିଥାଉ ଆଉ ଆମେ ମାନେ ହ ହଁ ଆଉ ନାଗରିକ ଗଢିବାରେ ବିଦ୍ୟାଳୟର ଭୂମିକା ଗୋଟେ ଭଲ ନାଗରିକ ଦେଶର ନାଗରି କ ଯିଏ ଦେଶ ସେବା କରିପାରିବ ସେଥିରେ ବିଦ୍ୟାଳୟ
ହଁ। ସଫଳତାର ପଛରେ କଣ ଗୋଟେ ଶିକ୍ଷା ର ହିଁ ଶିକ୍ଷା ଆଉ ଆମର ନିରବତା ଟା ଏଇଟା କଣ ବହୁତ ଗୁରୁତପୂର୍ଣ୍ଣ ନୁହେଁ କି?
ହଁ ଆଚ୍ଛା ଜାଣିଛ ଶିକ୍ଷା ଆଉ ସମାଜର ସମ୍ପର୍କ କଣ ମତେ କହିଲ?
ହଁ ହଁ ଜାଣିଛି ନା ଜାଣିଛ ଶି ଶିକ୍ଷା ଆଗ କଣ ସୁସ୍ଥ ଆଉ ଉନ୍ନତ ସମାଜ ଗଠନରେ କଣ ମୂଳ ଆଧାର ତମେ ଜାଣିଛ। ଯାହା ବିନା କଣ ଆମ ସମାଜର ଉନ୍ନତି ହେଇପାରିବନି। ଆଉ କଣ ନା ଶିକ୍ଷିତ ଲୋକମାନେ ସମାଜରେ କଣ ସଚେତନତା ସୃଷ୍ଟି କରନ୍ତି।
ହୁଁ।
ଆଉ ଦେଖିବ ଯେତିକି ସବୁ ଶିଖିତ ଲୋକ ସେଇମାନେ ସଚେତନତା ଦିଅନ୍ତି ଆଉ ଯୋଉମାନେ ଦେଖିବ ପଢୁନଥିବେ ଅଶିକ୍ଷିତ ଥିବେ ସେମାନେ ସଚେତନତାର ମୂଲ୍ୟ ହିଁ ସେମାନେ କିଛି ଜାଣି ନଥିବେ ତ ସେମାନେ ଆମକୁ କହିବେ କଣ।
ସେଇଆ।
ଆଉ କଣ ରହିଲା ନା ହଁ।
ଆଉ ଗୋଟେ କଥା ଜାଣିଛ ନାରୀ ଶିକ୍ଷା ବି ବହୁତ ଦରକାର ମାନେ ଦେଶର ଉନ୍ନତି ହେଲା ଆମେ ଯୋଉ କହି ଦଉଛନ୍ତି କି ନାରୀ ପୁରୁଷ ସମସ୍ତେ ସମାନ ବୋଲି ତ। ସେମାନଙ୍କୁ ବି ଶିକ୍ଷା ଦରକାର ଆଗରୁ ଅବଶ୍ୟ ଏତେ ନାରୀ ଶିକ୍ଷା ନଥିଲା। କିନ୍ତୁ ଏବେ ସବୁଥିରେ ପୁରୁଷ ମାନଙ୍କ ଠା ନାରୀ ମାନେ ବହୁତ ଆଗରେ କାରଣ ସେମାନେ ଶିକ୍ଷିତ ହଉଛନ୍ତି। ସେମାନେ ଶିକ୍ଷିତ ହେବା ଦ୍ଵାରା ନିଜ ପରିବାରକୁ ଆଉ ନିଜ ସମାଜକୁ ଶିକ୍ଷିତ କରୁଛନ୍ତି ଆ। ଆଖ ପାାଖ ଲୋକ ମାନଙ୍କୁ ଶିକ୍ଷିତ କରୋଉଛନ୍ତି। ଏହା ଦ୍ଵାରା କଣ ହଉଛି ଆମ ସମାଜର ଉନ୍ନତି ହଉଛି ଆମ ଦେଶର ଉନ୍ନତି ହଉଛି ଆମ ରାଜ୍ୟର ଉନ୍ନତି ଉନ୍ନତି ହଉଛି ଆଉ କୁସଂସ୍କାର ଦୂର ହୁଏ। ଯେ ଆଗରୁ ଯୋଉ ସତୀଦାହ ପ୍ରଥା ଥିଲା ମାନେ ଏ ସବୁ କଣ ହଉଛି ଆମର ଯୌତୁକ ପ୍ରଥା ଥିଲା ହଁ ସେ ସବୁ ସେ ସବୁ କଣ ହଉଛି ଦୂର ହଉଛି, ଅଜ୍ଞାନତା ଦୂର ହଉଛି, ସମସ୍ତେ ଶିକ୍ଷିତ ହଉଛନ୍ତି। ସେମାନେ ଶିକ୍ଷିତ ହବା ଦ୍ଵାରା ତାଙ୍କ ଆଖ ପାାଖ ତାଙ୍କ ଘର ପରିବାର ସବୁ ଶିକ୍ଷିତ ହଉଛନ୍ତି ସେମାନଙ୍କ ପିଲା ଛୁଆ ଶିକ୍ଷିତ ହଉଛନ୍ତି ମାନେ ସେମାନେ ପୁରୁଷଙ୍କ କାନ୍ଧରେ କାନ୍ଧ ଦେଇ କି ଚାଲି ପାରୁଛନ୍ତି।
ହଁ ଶିକ୍ଷା ଦ୍ଵାର ତ ଆମେ ହଁ ଏ ଶିକ୍ଷା ଦ୍ୱାରା ତ ଆମେ ବିଭିନ୍ନ ପ୍ରକାର ସମସ୍ୟ ର ଆମେ ସମାଧାନ କରିଥାଉ
ହୁଁ। ତ ନାରୀ ଶିକ୍ଷା ନିହାତି ଆବଶ୍ୟକ ଆଗରୁ ଅବଶ୍ୟ ଏଇଟା ନଥିଲା କିନ୍ତୁ ଏବେ ନାରୀ ଶିକ୍ଷା ବହୁତ ଆଗକୁ ବଢିଲାଣି ଏବେ ସବୁଠି ବଡ଼ ବଡ଼ ଅ ପୁ ଶିଳ୍ପ ହେଲା, ସ୍ଵାସ୍ଥ୍ୟ ହେଲା, ଶିକ୍ଷା ହେଲା, କି ଆମ ଦେଶ ରେ ରାଷ୍ଟ୍ରପତି ବି ଜଣେ ନାରୀ।
ହୁଁ ହୁଁ। ନାରୀ ଏବେ ସବୁଠାରେ ମାନେ ସବୁ କାମରେ ନାରୀ ଏବେ ବହୁତ ତୁ ଆଗକୁ ଗଲେଣି।
ବହୁତ ଆଗୁ ଗଲେଣି ତ ମାନେ ନାରୀ ଶିକ୍ଷା ଟା ଏବେ ବହୁତ ବଡ ଘୁମି ଭୂମି କା ଗ୍ରହଣ କରୁଛି ଆମ ଦେଶର ବିକାଶରେ, ଆମ ରାଜ୍ୟର ବିକାଶରେ ସବୁଥିରେ।
ଆଚ୍ଛା ଆମ ବିଦ୍ୟାଳୟରେ ତ ତମେ ଜାଣିଥିବ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଏ। ତାଙ୍କ ଭିତୁରୁ ଗୋଟେ ଥାଏ ପ୍ରାଥମିକ ଶିକ୍ଷା ତମେ ତାର ମ ତ କିଛି ଜାଣିଚ କି?
ହଁ ତା ମହତ୍ଵ ମୁଁ ଜାଣିଚି ଶୁଣ ମୁଁ କହୁଚି। ମାନେ ପ୍ରାଥମିକ ଶିକ୍ଷା ଟା ହଉଚି ମାନେ ଶିକ୍ଷାର ଭିତିଭୂମି, ଭିତିଭୂମି ମାନେ ଆମେ ଯେତେବେଳେ ଗୋଟେ ଘର ଟେ କରନ୍ତି ତ ତାର ଭିତ୍ତିଭୂମି ଆଗେ ପ୍ରତିଷ୍ଠା କରନ୍ତି କି ଗୋଟେ ଆମେ ଗୋଟେ ବନ୍ଧଟେ କରୁଛନ୍ତି। ନଈ ବନ୍ଧ ତାର ଭିତ୍ତିଭୂମି ଆଗେ ପ୍ରତିଷ୍ଠା କରନ୍ତି। ଯଦି ଭିତିଭୂମି ଟା ସୂ ସୁଦୃଢ ନଥିବ ତାହେଲେ ସେ ଘର ଜଲ୍ଦି ଗଳି ପଡ଼ିବ। ଯଦି ସେ ବନ୍ଧ ଗଳି ପଡ଼ିବ ସେ ପୋଲ ଗଳି ପଡ଼ିବ। ଏ ଦେଖିବ ବାହାରି ଥିବ ଖବରରେ ଦେଇଥିବ ଆଜି ପ୍ରଧାନମନ୍ତ୍ରୀ ଭି ଭିତିଭୂମି ପ୍ରତିଷ୍ଠା କଲେ। ତା ଅର୍ଥ ଏଇଆ କି ତାର ମୂଳ ଦୁଆ ସେମାନେ ପକେଇଲେ। ତ ହଁ ସେମିତି ପ୍ରାଥମିକ ଟା ଶିକ୍ଷା ଟା ହଉଛି ଆମ ଶିକ୍ଷାଦାନର ମୂଳଦୁଆ। ଯଦି ଆମର ମୂଳଦୁଆ ହିଁ ନ ଥିବ ସୁଦୃଢ ତାହେଲେ ଆମର ସେ ଶିକ୍ଷା କୌଣସି କାମରେ ଲାଗିବନି। ଯେମିତି ହେଲା ଶିଶୁମାନେ ପଢିବା ହେଲା ଲେଖିବା ହେଲା, ଗଣନା ହେଲା ସେ ସବୁ ଯଦି ଆମେ ତ ଏକ, ଦୁଇ ଶିଖିନଥିବା କି ମିଶାଣ, ଫେଡାଣ ଶିଖି ନଖିବା। ତାହେଲେ ଆମେ କଣ କରିବା କିଛି କରିପାରିବାନି। ପଢିପାର୍ ଆମେ ତ ଓଡିଆ ଆମ ମା ତୃଭାଷା ପଢି ପାରୁନଥିବା, ନିଜେ ତାକୁ ଲେଖି ପାରୁନଥିବା। ସେମିତି ହେଲେ କିଛି ବି ଏ ମାନେ ହେଇପାରିବନି। ଆମର ଜୀବନଟା ବହୁତ ମାନେ କହିବାକୁ ଗଲେ ଯଥାର୍ଥ ନୁହେଁ। ଆମେ ତ ନିଜ ନାଁ ଟାକୁ ବି ଆମେ ଲେଖି ପାରୁନଥିବା। ତ ଯେମିତି ମାନେ ଭବିଷ୍ୟତରେ ଶି ଶିକ୍ଷାର କଣ କରିବା ପାଇଁ ଶିକ୍ଷା ଟାକୁ ସୁଦଡ଼ କରିବା ପାଇଁ ଆମକୁ ମୂଳ ଦୁଆ ଟା ମାନେ ପ୍ରାଥମିକ ଶି ଶିକ୍ଷା ଟା କଣ କରିବାକୁ ପଡ଼ିବ ସୁଦୃଢ କରିବାକୁ ପଡ଼ିବ। ନହେଲେ ହୁଁ ନହେଲେ କିଛି ହେଇପାରିବନି।